ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହଁ କଣ ହେଲା। କହୁନୁ। ହ୍ୟାଲୋ।
ହଁ ପଢିଯାଇଥିଲୁ?
ଅଛି ବା କଲେଜରେ କହୁନୁ। ଏଇି ମ ଆସ। ଥିଲି ସେଇ ନଅଟା ବେଳକୁ ଆସିଲି ଆଉ
ହଁ ବସରେ ଗଲୁ?
ନା ମ ଆଇଛି ଚନ୍ଦ୍ରନ ସହିତ। ହଁ ଆଉ କୋଉ କୋଉଠି ଏଇନା ତୁ?
ମୁଁ ଏଇନା ଘରେ ଅଛି ଦୋକାନ ଯାଇଥିଲି ଏଇନା ଆସିଲି।
ଦୋକାନ ଯାଇଥିଲୁ? ଓହୋ କଲେଜ କେବେ ଖୋଲା ହବ କି?
କଲେଜ କୁହା ହେଇନି ଆର ମା ସ଼ିରେ ଯଦି ପାଇହିବ ଆରାମ ଆଡିକି।
ଆର ମାସ ହେବ। ଏତେ ଦିନ କଣ କଣ? କୁଆାଇନି।
ହଁ।
ତମର ବୋଧେ ସେମିଷ୍ଟାର ସରିଯାଇଛି ସେକେଣ୍ଡ ସେମିଷ୍ଟାର।
ହଁ ସେମିଷ୍ଟର ସରିଜାଇଛି।
ଓହୋ ଆମର ବା ଏପର୍ଯନ୍ତ ଷ୍ଟାର୍ଟ ହିଁ ହୋଇନି ପାଠ ପଢା ଆମେ କଣ କରିବା। ଷ୍ଟାର୍ଟ ହେଇନି ଆଉ ଆଉ ସବୁ ଭଲଟି। ହ ହ। ଆଉ ଖେଳିବାକୁ ଯାଉଛୁ?
ତ ଯାଇନି ମାସ ହେଲାଣି ମାସେ କଣ ବର୍ଷେ ହେଲାଣି ଯାଇନି ଆରେ ମାସେ କଣ ବସ ମାସେ ହେଲା ଯାଏନି ମୁଁ।
କଣ ପାଇଁ ଯାଉନ?
କ ପିଲା ବାଲ ଦଦି ପିଲ ବାବୁ। ଭଲ ନାହନ୍ତି।
ଇଚ୍ଛା ହଉନନି ନା? ସେତେବେଳେ ଭଲ ଲାଗୁଥିଲା ଏବେ ଭଲ ଲାଗୁନି ଆଉ।
ହଁ। ଚେରେ ନାହାନ୍ତି ଆଉ କା କାଲି ଯାଇଥିଲୁ ଲବୁଣୀସ୍ୱର ରାମ ମନ୍ଦିର ଜଗନ୍ନାଥ ମନ୍ଦିର।
କୁଆଡେ କୁଆଡେ ଯାଇଥିଲା?
ଜଗନ୍ନାଥ ମନ୍ଦିର। ଏ ଯୋଉ କୋଉଠୁ ଗୋଟେ ପାହାଡ ବର୍ଣ୍ଣ କଣ ଆମେ ଯାଇ
ଏଇ ଯୋଉ କଣ ସେଟା ଲବଣ ଲବଣ ଗିରିନା କଣ?
ହଁ ହଁ ଲବଣ ଗିରି‌ ନା କଣ ସେଇଠି ସେ ଆମେ ଯୋଉ ଜାଇ ଥିଲୁଟି। ସେଇଟା ପଳେଇଛନ୍ତି ଭାଇ କିଛି ସେ ଡାକୁୁନାହାନ୍ତି ଆମେ କାଇଁ ଡାକିବୁ? କିଏ କଣ ରହିଥା। ଆଁ।
ଆମେ କାଇଁ ଆଗରେ ପଡିକି କହିବା
ହଁ ଭାଇ ଦେ ଦେଖେ ଭାଇ ମାନେ କଲ କରିବାକୁ କହୁନି ଆରେ ମେନ କଣ ରାଗ ମେନ ଆରେ ସୁବିଧା ଅସୁବିଧା ଅଛି ନା ତୁ କହିଲେ କଣ ହବ? ତ ଖାଲି କହିଥିବୁ ମୁଁ ଖାଲି ହ ଟା ମାରିକି ପଳେଇବି।
ହଁ ରାଗି ଥାଉ ମୋ ସେମିତି ହେଲେ କେମିତି ହବ ଯାଏ ଖାଏ ସିଚୁସନ ପୁଣି ଅଛି ନା ନାହିଁ ସମସ୍ତିଙ୍କର।
ଶୁବୁନି। ତୁ ଖାଲି କହିଦବୁ ସେ ବୁଝୁନି ଆଉ କଣ କରିବ
ଅ ସେ ବୁଲନ୍ତୁ ମ ତମର କଣ ଯାଉଛି? ଆଇଚି କା ଏତେଦିନ ପରେ ବୁଲୁଥାଉ ତାର କଣ ଯାଉଛି?
ଆ ତାହଲେ କହିବନି ଆଦିତ୍ୟ ବିଳିଆ ଆଦିତ୍ୟ କଣ କହିବ ସିଏ ତାଙ୍କ ସହିତ ଯାଉଛି ଆଉ ଗାଡି ଅଛି ବୁର୍ଲା ତାଙ୍କ ସହିତ ଆଉ। ମତେ ରାତିରେ କଲ କରିଥିଲା। କହିଲା ସେଇ ବୁଝାବୁଝି କରିବା ପାଇଁ।
କଣ କ ବୁଝା ବୁଝି କରିବି?
ସେ କୋଉଠି ରଙ୍ଗ କୋଉଚାର ଗୋଟେ ଦେଖିଥିଲୁ ତ ଆଉ। ଜିମ୍ ଜିମ୍। କହୁଥିଲା ଯିିବାକୁ ବୁଝିବା ପାଇଁ। ଦେଖିବା କଣ ହଉଛି ଆଉ।
ରଙ୍ଗବଜାର କଉଟି?
କେଜାଣି ସେଇଠୁ ତ ଦୁଇ କିଲୋମିଟର ହବ ବୋଲି ଲେଖା ହେଇଥିଲା ଜାଣି ପାରୁନି କୋଉଠିିକ ଯିବି ବୋଲି।
ସେ ଯାଇଥିଲେ ଏଠି କଣ ଅଧିକ ପୁରା ଟାଇଟ୍ ଫାଇଟ୍ କରଦ
ଅଧିକ ପୁରା ଟାଇଟ୍ କରିଦଉଛନ୍ତି ନା ଅସୁବିଧା ହବ।
ଏଠି ଭଲରେ ଏକା ଲାଗେ ସେଇଆ।
ଏମିତି ଗଲେ କୋଉ ପିଲା ଯିବେ ଯେ ସେଇଥିପାଇଁ ତ ଯାଉନାହାନ୍ତି କେହି।
ଅଧିକ ଷ୍ଟ୍ରିଟ ଟିକେ ହେଇଯାଇଛନ୍ତି।
ହୁ ମିଛେଇଲେ ଆଉ କଣ ହେବ।
ସେଇଆ।
ହଁ ହ୍ୟାଲୋ। ହୁଁ।
କଲେଜ ଆସି ନେବେ।
ନା, ମୁଁ ଯାଇନି ଯିବି ଏଇନା, ଆଉ କଣ। ଏଇନା ବାହାରିବି କଣ କରିବି, ଏଠାରେ କେହି ନାହାନ୍ତି ପିଲାମାନେ ମଧ୍ୟ ନାହାନ୍ତି, କ୍ଲାସ୍‌ ବି ହେଲାନି ଆମର ଚନ୍ଦ୍ରନ ସାର୍ ଯାଇଥିଲେ, ତାଙ୍କର ମଧ୍ୟ କ୍ଲାସ୍‌ ହେଲାନି। ଆଜ୍ଛା ଖାଇଛନ୍ତିଛନ୍ତି। ଚନ୍ଦ୍ର ମାମୁଙ୍କ ଘରୁ ସିଦ୍ଧାର୍ଥଙ୍କ ଆଶ୍ରମକୁ ଆସିଥିଲୁ ସେ ଦୁଇଜଣ ପଳାଇଗଲେଣି, ଆଉ ଏବେ ଆମେ ଦୁଇ ଜଣ ମାତ୍ର ଅଛୁ ଆଉ।
କି ବାବ ତୁ କ ଗାଡ଼ିରେ ଯାଇଛନ୍ତି ବୋଧେ।
ହଁ ଗାଡିରେ ବା। ଆଉ ଏ ଖରା ଟାରେ ଆମେ ବସ ରେ ଆସିବୁ।
ହୁଁ ହୁଁ ହୁଁ ହୁଁ ହୁଁ।
ଆମକୁ ତ କହିଛନ୍ତି, ସୋମବାରଠାରୁ ଆସିବ ତୁମର ତ ସବୁକିଛି ସୋମବାରଠାରୁ ଆରମ୍ଭ ହୋଇଯିବ।
କଣ ପାଠ ପଢ଼ି ଯିବା?
ଷ୍ଟାର୍ଟ ହେଇଯିବ।
ପୁଣି ତା ପର ମାସକୁ ସେମିଷ୍ଟର ପୁଣି ଆରମ୍ଭ।
ସେମିଷ୍ଟର ଅଗଷ୍ଟ ମାସକୁ ହେଇଯାଇଥିବ।
ଏଇଟା କଣ ଲେଖିବା କିରେ?
କେଜାଣି ଜଣା ନାହିଁ କିଛି ତ। ରେଜଲ୍ଟ ଏ ପର୍ଯ୍ୟନ୍ତ ପା ବାହାରିନି ପା କଣ ସେଇଟାର
ରେଜଲ୍ଟ ଟା ତ ଫଳାଫଳ
ଫଳା ଫଳ ଫଳା ଫଳ। ହଁ।
ହଁ।
ଭୁଲ୍ ଭାଲ୍ କଥାବାର୍ତ୍ତା କରୁଛ ଆଉ।
ହେଇଗଲା ଟିକେ ଇଂରାଜୀ ଆଉ।
ହଁ
ହଉ ଆଉ
ଆଉ ଦେଖାଯାଉ କଣ ହେଉଛି। ଚାରିଟା ବେଳେ ଯିବୁ କୁଆଡ଼େ, ନା ଘରେ ଥିବୁ? ଚାରିଟା ବେଳେ ଥିବୁ ନା ଘରେ କୁଆଡ଼େ ଯାଇଥିବୁ
ହାଇ ରାଥି ଗ
ହଉ ହଉ। ଦେଖିବା, ଯିବା ଗୋଟେ କୋଉଦିନ ବୁଲିବା କୁଆଡ଼େ ଗୋଟେ।
କୁଆଡ଼େ ଯିବା
ଏଇ ପାଖ ଆଖକୁ କୁଆଡ଼େ ଗୋଟିଏ ଯିବା ପଳେଇବା।
ଯୁଆଡ଼େ ଯାଅ ଗାଡ଼ିରେ ତେଲ ପକେଇବମ
ହଁ ମଁ ତେଲ କଣ ଆଉ ହୋଉ ଘର ପାଖରେ ଟାଙ୍କି ଅଛି। ଛି।
ଏ ପଇସା ନାଇଁ
ଘର ପାଖରେ ଟାଙ୍କି ପୁଣି ତେଲ ଅଭାବ ହବ
ତେଲଟେ ନେଇ ପଇସା ପଇସା ପଇସା ପଇସାହବ ପଇସା ଅଭାବ
ହ ଯାଇନ
ପଇସା ସବୁ ବେଳେ ହଁ।
ହଁ ପଇସା ଯୋଗାଡ଼ ହେଇଯିବନି ରାଗ ଜିଲ୍ଲା କାଲି ଦେଖୀ। କି ସେ ଫଟୋ କସମ ପଳଉଛ ତମେ ଡା କିଏ କୁହନି କି କହିବନି ବି ଆମେ ହଁ କି ନା ନ କହୁ।
ସିଏ ପଚାରିତ ଟା ଥରେଥାନ୍ତା।
ପଚାରି ତ ପାରିଥାନ୍ତା ଏଇ ଯୋଗୁଁ ହଁ ମୁଁ ଆଉ ପଚାରପୁଚୁରି ମୁଁ ଖାତିର କରିବିନି ତ ଯିଏ ଯାହା କହୁଛିୁ। କହୁ କ ହଣ୍ଡ
ମୁଁ ତଟାରେ ବନ କି ଯା ତୁ ଯା ମୁଁ ମରେନବି କାହିଁ କହିବି ଡାଇରେକ୍ଟ ମନା କରିଦେବି। ଯିିଏ ତ ନାଇ କାଁ ମନା କରିବି
ହ କିଛି ନ କହିବ ଛାଡିଦବ ଭଲ। ଏ ତ ଏମିତି ଗଲେ କଣ ଭଲ ସାଙ୍ଗସାଥି କଟି କଟି ଯିବେ।
ସିଏ ତ କାଟି ଜ ଆମେ ଆଉ କଣ କରିବି ଆ।
ହଁ ଆବ ହଁ ସେଇଭଳିଆ ମୁଁ ଦେଖେ ସେଦିନ ସେ ପା ଦେଇଥିଲା ଷ୍ଟୋରି ମୁଁ ଭାବିଲି କାହିଁ ଅବଶ୍ୟ କେତଳେ ମୁଁ ଦେଖିନଥିଲି ବି ସେ ତେଇଶି ଘଣ୍ଟା ହେଲା ପରେ ମୁଁ ଦେଖୁଛି।
ଏତେ ସମୟପରେ ହେଲେ କଟିଲା ବେଳକୁ
ହଁ ମୁଁ କହିଲି କାହିଁ ପିବ ଯଥା ହେଲେ ପକେଇ ନଥାନ୍ତିି ମୁଁ।
ହଁ ଏଉରା କଣ ପକେଇବଜେ।
ହ।
ଦେଉଦ
ହଁ ବେ ଇଏ ଗୋଟେ ଛୋଟ ମୋଟ ଜିନିଷ ଏଗୁଡା ମାଗୁଚ।
ବରେ ଠ ବ ଦେଇଛି ଲି
ହଁ ଆଉ ଶିବା ଫୋନ କରିନି
ଠିକ କର ମତେ।
ହଁ ସମସ୍ତଙ୍କୁ ତ ସମସ୍ତେ ଗୋଟେ ଗୋଟେ ମିଳିଗଲାଣି ଆଉ କିଏ ପଚାରେେ କାହାକୁ ହଁ
କେତେ କୋଟ ଯିବାର ହବ।
ଆଦିତ୍ୟ ର ତୋ ହେଇଯାଇଛି। ସ୍ୱୟମ ର ତୋ ଅଛି ଶୁଭମର କିଛି ତ ଅଛି ଦି ଶୁଭଙ୍କର ତୋ ଅଛି। ଆଉ। ବାସ୍ତବର ବି ତ ଅଛି। କିଏ କାହିଁ କାହାକୁ ପଚାରିବ? ଏଗୁଡାକ ତ ପଚାରନ୍ତିନି କେବେ।
ତୁ ନେବୁନି ତୋ? ତୁ କାହିଁକି ବାକି ରହିଲୁ ତୁଇ ରଖ। ତୁ ବାକି ରହିଲୁ ତାହାଲେ।
ହଁ ହଉ ମୁଁ ଯାଉଛି ଏଇନା ଘରକୁ ଆଉ କଣ ଟାଇମ୍ ତୁ ଫୋନ ରଖେ ବେ ସିଧା ହଁ ନା ନା ବା ହେଇନି।
କୁଆ କଣ?
ନା ନା।
ଏଇ ଟାଇମି। ଟାଇମ ଡ଼ିୟୁଟି ଏ ଯୁ ଟାଇମ୍ ହେଉଛି ଟି।
ନା ନା ହଁ ହଁ।
ଆ। କେତେ କେତେ ହେଲେ ହବ ଦଶମିନିଟ?
କଣ ଖାଇକି ଯିବୁ ନା କଣ? ଭୋକ କଲାଣି? ତୁ ଖାଇବୁ ଯଦି ଖା ମୁ ଘରେ ଗଲେ ଖାଇବି। ତୁ କହ।
ଗାଡୁ ଗାଡୁ ଶୁଭା ଯାଉଛି ଖାଲି।
ହାଲୋ ଆରେ ତୋର ସାହିତ୍ୟ ବହି ଅଛି ଟି?
କୁହ କଣ ପ୍ଲସ ଟୁ ର?
ଆଁ।
ପ୍ଲସ ଟୁ ର? ହାଲୋ ହଁ।
ଆରେ ତୋର ସାହିତ୍ୟ ବହି ଅଛି ଟି?
ପ୍ଲସଟୁ ର ଟି? ହାଲୋ।
ହଁ ଶୁଭିଲା ଶୁଭିଲା।
ପାଦ କଣ ସେଟା କେଜାଣି?
ସାହିତ୍ୟ ବହି ଅଛି ଏଠି ଗୋଟେ ଧରିକି ବସିବୁ ହେଲା। ମୁଁ ତତେ କହିବି କିଛିଟା କଥା ଆଉ।
ଏ କଣ ପଢ଼ିବେ ନା ଗପ ପଢିବ ନା କଣ ସେଥିରେ?
ତତେ କଣ ଗପ ପଢ଼ିବି ସେଥିରେ?
ହଁ ହଁ ହଁ।
ଚୋପା।
ତ ସାହିତ୍ୟ ତାରିଖସ ଗପ ବସିବ ସେଇଠି ପଢିବ।
ଆଜ୍ଞା ଯଦି ନାଇଁ ସାହିରେ ଆଣିଦବୁ।
ଆଜ୍ଞା ଅଛିି ବା ମୋର, ଥିଲା ବା ସାହିତ୍ୟ ବହିଟା।
ସିଏ ଥିବା ଆଉ ବଡ ବଡ କାହାଣୀ ପଢୁଥିବୁ ଗଲା ସଇଲା ଆଉ।
ହ ହୁଁ ହଁ।
ହଁ ହଉ ମୁଁ ରଖୁଛି ହେଲା।
ହଁ ହଁ ହ ହଉ।